ହାଲୋ ହାଲୋ
ହାଲୋ
ହାଲୋ
ହଁ ଆଜ୍ଞା କୁହନ୍ତୁ, କଣ କରୁଛନ୍ତି?
ଆଜ୍ଞା, ଏଇ ଘରେ ଶୋଇଛି ଟିକେ।
ଆଛା, ଆଉ ଆପଣଙ୍କ ଘର କୋଉଠି?
ଆଜ୍ଞା।
ଆପଣଙ୍କ ଘର କୋଉଠି?
ଆମର କେଉଁଝର ଡିଷ୍ଟ୍ରିକ୍ଟ ରେ।
ଆଛା, ଆଉ କଣ କରନ୍ତି ଆପଣ?
ମୋର ତ ଏବେ ଗ୍ରାଜୁଏସନ କମ୍ପ୍ଲିଟ୍ ହେଲା।
ଓହ ସୁପର ସିିନିୟର ତାହେଲେ ଆପଣ ଆମଠୁ।
ଆଜ୍ଞା।
ଆପଣ ଆମର ସୁପର ସିନିୟର ତାହେଲେ।
ଆପଣ?
ଏଇଟା ମୋର ସେକେଣ୍ଡ ଇୟର ଗ୍ରାଜୁଏସନ ର।
ଆଛା।
ଆଜ୍ଞା କଣ କରୁଛନ୍ତି?
ଏବେ ତ ରେଜଲ୍ଟଏ ବାହାରିଥିଲା ଏବେ ଯାହା ପିଜି କି କମ୍ ଏଠି ଏକଜାମ ପାଇଁ ଟ୍ରାଏ କରୁଛି।
ପିଜି ରେଜଲ୍ଟ ବୋଧେ ଉପର ଦିନ ବାହାରିଥିଲା କଣ?
ନା ପିଜି ମାନେ ଆଗୁ ଏବେ ତ କମ୍ପୁଟର ପାଇଁ ପ୍ରିପେୟାର ହଉଛି। ତ ଯଦି ନହେଲା ପିଜି ଉପରେ ଟ୍ରାଏ କରିବି।
ପିଜି ଇଏ କରିଥିଲେ କିନ୍ତୁ ଏକ୍ଜାମ ଦେଇନଥିଲି ମୁଁ। ଟିକେ ପ୍ରୋବ୍ଲେମ ହେଇଯାଇଥିଲା ଯାଇପାରିନଥିଲି।
ଆଜ୍ଞା। ଆପଣ କୋଉଁ ଅନର୍ସ?
ମୋର ମ୍ୟାଥ୍।
ମ୍ୟାଥ୍ ଅନର୍ସ?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
ଆଚ୍ଛା।
ଆପଣ ଆପଣଙ୍କର କୋଉ ଏରିଆ?
ଆ ମୁଁ ତ ଫିଲାଲ୍ ପଢ଼ୁଚି ଭୁବନେଶ୍ୱରରେ।
ଆଚ୍ଛା। ଘର
ଘର ଅନୁଗୁଳ।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
ହୁଁ, ଆପଣ କୋଉଠି ପଢ଼ୁଥିଲେ ଗ୍ରାଜୁଏସନ୍?
ଆମର କେଉଁଝର ଏପଟେ ଜାଣିଚନ୍ତି?
କେଉଁଝର ତ ଜାଣିନି ବଟ୍ କଲେଜ୍
କଲେଜ ଘର ସେଇ ଗାଁ ପାଖରେ କୁଶଳେଶ୍ଵର ଯୋଉ ଇଏ। ଆମର । ଯୋଉ ଡିଡି ୟୁନିଭରସିଟି ଅଣ୍ଡରରେ ଯାଉଚି। ଡିଡି ୟୁନିଭର୍ସିଟି ଧରଣୀଧର।
ଆଚ୍ଛା।
ଜାଣିଥିବେ। ତ ମ୍ୟାଥ ଇଏ ରେ ୟୁନିଭର୍ସିଟିରେ ମୋର ଟପ୍ ଅଛି।
ଆଚ୍ଛା ଭଲ। ଆପଣ ତାହାଲେ ମ୍ୟାଥମେଟିକ୍ସ ଟପର୍ ତାହେଲେ।
ହଁ ଆଜ୍ଞା।
ନେକ୍ସଟ୍ ଟାଇମ୍ କିଛି ପ୍ରୋବ୍ଲେମ୍ ହେଲେ ଆପଣ ପାଖକୁ କଲ୍ କରିବି ଆପଣ କହିଦେମେ ଆଉ।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
ଆମେ ବି ଆପଣଙ୍କ ଡିପାର୍ଟମେଣ୍ଟ ଛୁଆ ନା।
ଆପଣଙ୍କର ବି ମ୍ୟାଥ?
ଆଜ୍ଞା।
କଣ ଆପଣଙ୍କର ଏବେ କଣ ଆପଣଙ୍କର ଏବେ କଣ ଏକ୍ଜାମ୍ ଚାଲିଚି?
ହଁ ଏବେ ସେକେଣ୍ଡ ସେମିଷ୍ଟର ଚାଲିଚି ଫିଲାଲ୍।
ଆପଣଙ୍କର କଣ ସେକେଣ୍ଡ୍ ଇୟର୍?
ହଁ ଏଇଟା ଫାଷ୍ଟ ଇୟର ସରିଲା ସେକେଣ୍ଡ୍ ଇୟର ହମ।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
ହୁଁ।
ଆପଣ କୋଉ ୟୁନିଭର୍ସିଟିରେ ନା କୋଉଠି କଣ ପଢ଼ୁଛନ୍ତି କୋଉ କଲେଜ୍?
ଆମ ରମା ଦେବୀ। ଭୁବନେଶ୍ୱର। ହଁ ହଁ ପ୍ଲସ୍ ଟୁ, ପ୍ଲସ୍ ଥ୍ରୀ, ପିଜିି
ମୋ ସାଙ୍ଗ ମୋ ସାଙ୍ଗ ଗୋଟେ ପଢୁଥିଲା। ଆମ ଗାଁରେ ବି ପଢନ୍ତି ପିଲା କେତେ ଜଣ ପଢୁଥିଲେ। ଆପଣ ସେଠି ପ୍ଲସ ଟୁ କରୁଥିଲେ କି?
ନା ନା ପ୍ଲସ୍ ଟୁ ମୋର ଢେଙ୍କାନାଳ।
ଆଚ୍ଛା।
ହୁଁ। ବଟ୍ ପ୍ଲସ୍ ଥ୍ରୀ ମୁଁ ଭୁବନେଶ୍ୱର ରମା ଦେବୀ।
ମୋ ସାଙ୍ଗ କେତେ ଜଣ ପ୍ଲସ ଟୁ ସେଇଠି କରୁଥିଲେ।
ପ୍ଲସ୍ ଟୁ ପ୍ଲସ୍ ଟୁ ମୁଁ ଜାନି ନଥିମି।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
ପ୍ଲସ୍ ଥ୍ରୀ ଏବେ କିଏ କରୁଛନ୍ତି କହିଲେ ମୁଁ ଜାଣିପାରିଥାନ୍ତି।
ଆଚ୍ଛା
ଆଜ୍ଞା।
ଆଉ କଣ ଆପଣ ଖାଇଛନ୍ତି?
କଁ ଆମ ହଷ୍ଟେଲରେ ତ ଏମିତି ଦି ଓଳି ହଁ ଖାଇବା ଦିଆହୋଉଛି ତ ଫିଲହାଲ କିଛି ଖାଇନି ବଟ୍ ମାର୍କେଟ ଯାଇଥିଲି ଯେ ମାର୍କେଟରୁୁ ଖାଇ ଖୁଆକି ଆସିଥିଲୁ ଆଉ।
କଣ ଆପଣ ରୋଷେଇ କରନ୍ତ ମାନେ ସେଇଠି ନିଜେ ରୋଷେଇ କରନ୍ତି ନା ଆଚ୍ଛା।
ହୁଁ ଗମେଣ୍ଟ ହଷ୍ଟଲରେ ରହୁଛି ଆଉ ଆପଣ କେଉଁ କମ୍ପିଟେଟିଭ୍ ପାଇଁ ପ୍ରିପେୟାର ହେଉଛନ୍ତି?
ସେ ଯାହା ଫରେଷ୍ଟ ଗାର୍ଡ କି ଏପଟେ ଯାହା କନେଷ୍ଟବଳ କି ଯାହା ବାହାରେ।
ଆଚ୍ଛା ଆପଣ ପି ଜି ପଢ଼ିବେ ନା ପି ଜି କରିବେ?
ପିଜି ତ ଏବେ ଯାଇଥାନ୍ତି ଏଗ୍କ୍ଜାମ ପାଇଁ ଟିକେ ପ୍ରୋବ୍ଲେମ ହେଲା ଯାଇପାରିନଥିଲି ଦେଖିବା ଆର ଆଉଥର ବେଳକୁ ଟ୍ରାଏ କରିବି।
ଓହୋ। ଆପଣ ପି ଜି ଅପେକ୍ଷା ଇଣ୍ଟିଗ୍ରେଟେଡ଼୍ ପିଜି କରୁନାହାନ୍ତି ଭଲ ହବ। ଯୋଉ ଅଛି ଗୋଟେ ଜାମ ଏଣ୍ଟ୍ରାନ୍ସ ଜାମ୍ ଏଣ୍ଟ୍ରାନ୍ସ ଗୋଟେ ଅଛି ଆପଣ ଯଦି ସେଇଠିରେ ପଢ଼ିଥିବେ ଭଲ ହେବ। ହଁ ଦିଦି କୁହ।
ଫ୍ୟୁଚର ରେ କଣ କରିବା ପାଇଁ
ମୋର ସିକଷ୍ଟୀ ବାଇ ସିକଷ୍ଟୀ ମୋର ତ ଫ୍ୟୁଚର ଚର୍ ରେ ହେମିବୋଲି ଭାବୁଛି।
ଓ ଆଁ
ସରିନି ଝିଅ। ଆପଣଙ୍କ ଏମ କଣ? ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ ମୁଁ କହିଲି ଆପଣ ବୋଧେ ବିଜି ଅଛନ୍ତି ବୋଧେ।
ନା ନା ନା କୁହନ୍ତୁ କୁହନ୍ତୁ। ଆକ୍ଚୁଆଲି ମୁଁ ମାର ନାହିଁ ତ ମୁଁ ତାକୁ ଦେବି।
ଆପଣ କଣ ମାନେ ଫ୍ୟୁଚରରେ କଣ କରିବା ପାଇଁ କହୁନାହାନ୍ତି? ଆଛା।
କହୁନ କଣ ପାଇଁ କେଜାଣି।
କଣ ଆପଣଙ୍କ ପାଢାପଢି କେମିତି କଣ ଚାଲିଛି?
ଏବେ ଚାଲିଛି ମୋର ଗ୍ରାଜୁଏସନ ପା।
ମାନେ କଣ ପଢାପଢି କେମିତି ମାନେ ଠିକ ଚାଲିଛି ନା କଣ?
ହଁ କ୍ଲାସ୍ ଫ୍ଲାସ ତ ହେଉଛି ଠିକ୍ ଠାକ୍ ଚାଲିଛି ଏବେ ଆଉ।
ବର୍ଷା ହୋଉଥିବ ବୋଧେ ଆପଣଙ୍କ ଆଡେ ଜୋରରେ ଆମ ଆଡ଼େ ତ ଲାଗି ରହିଛି।
ହଁ ହଁ ବର୍ଷା ତ ଫିଲହାଲ ବହୁତ ଜୋରସେ ହିଁ ହୋଉଛି। ଗୋଟେ ସେକେଣ୍ଡ ଗୋଟେ ସେକେଣ୍ଡ ଲାଇନରେ ଥାନ୍ତୁ।
ହୁଁ।
ଦିଦି ମୁଁ ତମ ପାଖକୁ ପଠେଇ ଦେଇଛି ହେଲା ତମେ ଆଣ୍ଟିକୁ ପଠେଇଦିଅ। ହଁ କୁହନ୍ତୁ?
ହଁ ଆପଣଙ୍କ ଘରଟା କୋଉ ସାଇଟରେ ନା କଣ ସେଇଠି ରହୁଛନ୍ତି ନା?
ଆକଚୁଆଲି ଆମ ଘର ହେଲା ଅନୁଗୁଳ ଅନୁଗୁଳରୁ ବଟ ଆମ ଆମ ଘର ଅନୁଗୁଳ। ଆମ ଆକ୍ଚୁଆଲି ହଁ ସେପଟ ସାଇଡରେ ସମ୍ବଲପୁର ସାଇଟ।
ହୁଁ ସମ ମାନେ ସମ୍ବଲପୁର କଣ ଆମେ ତ ଯାଇଥିଲୁ ବୁଲି ଯାଇଥିଲୁ ସମ୍ବଲପୁର।
ସମ୍ବଲପୁର ବଟ ଆପଣ କୋଉ ପଟେ? କଟକ ଦେଇକି ଢେଙ୍କାନାଳ ଦେଇକି ଯାଇଥିଲେ ନା ସେପଟେ?
ନା ନା ଆମର ଆମର ଏପଟ କେଉଁଝର ପଟେ ଅଛି।
କେଉଁଝର ରୁ ବଇଣ୍ଡା?
ହାଁ କେଉଁଝର ରୁ ଯାଇଥିଲୁ ଯଉ ସମ୍ବଲପୁର
ଆଚ୍ଛା।
ଆମର ଏପଟୁ ପାଖ ହବ ସେପଟେ ଗଲେ ମାନେ ଦୂର ବୁଲିକି
ଆଁ ହାଁ।
ଆପଣଙ୍କର କଣ ପ୍ର ପ୍ରପର ମାନେ ସମ୍ବଲପୁରରେ ନା ଏବେ ଆସିକି ଅନୁଗୁଳ ରହୁ
ଆମ ଘର ହେଲା ଅନୁଗୁଳ, ଅନୁଗୁଳ ଅନୁଗୁଳ ର ସେପଟ ସାଇଟ।
ଆମ ଘର ଅନୁଗୁଳର ସେପଟ ସାଇଡ ମାନେ ଆମରଠୁ ସମ୍ବଲପୁରଟା ପାଖ। ପାଖ ହବ ସମ୍ବଲପୁର ଆମର ଏପଟି ଗଲେ ଆ ଢେଙ୍କାନାଳ ଏପଟେ ଗଲେ ସମ୍ବଲପୁର ବଟ୍ ଢେଙ୍କାନାଳକୁ ଆସିବା ପାଇଁ ଆମକୁ ଦି ଘଣ୍ଟା ପ୍ଲସ୍ ଲାଗିଯାଉଛି ବଟ ସମ୍ବଲପୁର ଆମର ଦେଢ଼ ଘଣ୍ଟା ବି ଲାଗୁନି ସମ୍ବଲପୁରଟା ଆମ ଘର ପାଖ ଆଉ।
ଆପଣଙ୍କ କଣ ପ୍ରପର କେଉଁଝର?
ହଁ ଆମର କେଉଁଝର ଡିସଟିକ।
ଆଁ ଆପଣଙ୍କ ପାଖ ଷ୍ଟେସନ କଉଟା କେଉଁଝର ଯାଜପୁର ରୋଡ ଜଉଟା କେଉଁଝର କୋ ରୋଡ ନାହିଁ,
ହଁ କେଉଁଝର ଯାଜପୁର,
ରୋଡ ଗୋଟେ ଷ୍ଟେସନ ଅଛି ନା? ହୁଁ ଆକଚୁଆଲି ଏବେ ଦିନ ମୁଁ ବାଇମିସଟେକଲି ଓ ଲଟା ଟ୍ରେନରେ ବସିକି ପଳେଇଥିଲି ସେଠିକି,
ଆଚ୍ଛା। ଆମର ଏପଟେ ଟାଙ୍ଗରିଆ ପୋଲିସ୍ ଷ୍ଟେସନ୍ ସେଇଠୁ
ସେପଟେ ଏରିଆ ତ ମୁଁ ଜାଣିନି ସେପଟେ ବୁଲି ବିି ଯାଇନି ଅଁ ହଁ ଆମର ଜଣେ ସୁପର୍ ସି ମୁଁ ହଁ ମୋ ଟ୍ରେନରେ ଯିବା ଆସିବା ବଟ୍ ଆମର ତ ସେପଟ ଲାଇନ ଆମ ତ ପୁରା ଅଲଗା ଲାଇନି। ଆପଣ କଟକରୁ ଯେ ଯିବେ ଆ ରାଇଟ୍ ସାଇଡ଼୍ ଟର୍ଣ୍ଣ କରିକି ଟ୍ରେନ ରେ ଗଲେ ବଟ୍ ଆମର ଲେଫ୍ଟ ସାଇଡରେ ଆମର ଏରିଆ।
ହୁଁ।
ଆଜ୍ଞା। ଆପଣ ଆମର ପୁରା ଅଲଗା ଆପଣଙ୍କର ପୁରା ଅଲଗା ଆଉ।
ଆଉ କଣ କୁହନ୍ତୁ? ଆଜ୍ଞା!
କୁହନ୍ତୁ କଣ ଆଉ କୁଆଡେ କଣ ବୁଲାବୁଲି କରିଥିବେ ଯାଇନାହାନ୍ତି ନା କଣ?
ଯାଇଥିଲୁ ମାର୍କେଟ ବୁଲତେ ପା ଏଇ ମାର୍କେଟ ବିଲଡିଙ୍ଗ ଭୁବନେଶ୍ଵର।
ଆଚ୍ଛା!
ହୁଁ। ଯାଇଥିଲି ବୁଲାବୁଲି କରି ସାଙ୍ଗ ମାନଙ୍କ ସହିତ ଖା ପିଇ କରିକି ଟିକେ ଆସିଲି। ଏକ୍ସାମ ଚାଲିିଥିଲା କଣ୍ଟିନ୍ୟୁଅସ୍ ନା ହେଇଗଲାଣି ଆ ହଷ୍ଟେଲ ଆସିବା ପରୁୁଠୁ ହିଁ ବାହାରକୁ ବୁଲିଯାଏନି ତ ପୁରା ହଷ୍ଟେଲରେ ବୋରିଂ ଲାଗିଲା ବୋଲି ଯାଇଥିଲୁ ବୁଲିବା ପାଇଁ,
ଆଚ୍ଛା! ଆପଣଙ୍କର ଏଇଟା କଣ ଥ୍ରୀ ଇୟର୍ସ ନା ଫୋର୍ ଇୟର୍ସ ଅଛି?
ଫୋର୍ ଇୟର୍ସ ଅଛି, ଆପଣ ତ ଆମର ସୁପରସିନିୟର ଆପଣଙ୍କର ଥ୍ରୀ ଇୟର୍ ଥିବ ବଟ୍ ଆପଣଙ୍କ ତଳ ବ୍ୟାଚ ମାନେ ଆମ ସିନିୟର ମାନଙ୍କରୁ ଫୋର୍ ୟର ମାନେ ଏନି ବି ସିଲାବସ୍ ହେଇଚି ବଟ ଫୋର୍ ୟର୍ ହେଇଛି କି ନାଇଁ ସେଇଟା ତ କନଫର୍ମ ନାଇ
ନା ଫୋର ଇୟର୍ସ ହେଇନଥିବ ଆମ ବେଳକୁ ବି କହୁଥିଲେ ଫୋର୍ ଇୟର୍ସ ହବ ବୋଲି କିନ୍ତୁ
ହଁ, ଏନି ବି ସିଲ ବସ ତ ଲାଗୁ ହେଇଛି ବଟ୍ ଫୋର୍ ଇୟର ହେଇଛି କି ହେଇନି ସେଇଟା ତ ମୁଁ କନଫର୍ମ ନାହିଁ।
ହଁ, ଆଉ ମୁଁ ଆପଣଙ୍କୁ ଆଉଥରେ କଲ୍ କରିପାରିବି ଆପଣ ଆଉଥରେ କଲ୍ ରିସିଭ୍ କରିପାରିବେ କି?
ଆଜ୍ଞା। ହଁ, ହଁ,
ମୁଁ ଆପଣଙ୍କୁ ଆଉଥରେ କଲ୍ କରୁଛି ହେଲେ
ଆଜ୍ଞା।